ହ
ହଁ ଆଶ୍ରୀବାଦ ହ୍ୟାଲୋ।
ହଁ କୁହନ୍ତୁ ଆପଣ କେମିତି ଅଛନ୍ତି?
ହଁ ଏଇନା ଭଲ ଅଛି ଏଇନା ଫାଙ୍କା ହେଲି ବି
ଓ ହୋ ଆପଣଙ୍କର ଆଜି ରବିବାର ହେତୁ ବିଦ୍ୟାଳୟ ବନ୍ଦ। ଆଉ ଭଲ ଲାଗୁଥିବ ଆପଣ ଙ୍କୁ ଘରେ ବହୁତ୍ ହିଁ। ପକୁଡ଼ି ଚାହା
ନା ମୁଁ ପକୁଡ଼ି ଚାହା କଣ ଖାଇବା କୁ ଇଚ୍ଛା ହଉଥିବ ସାର୍ଟ ପେଣ୍ଟ୍ ଟିକେ ସଫା କରି ଶୁ ଶୁଖେଇ ଦେଲି ଇଏ ଗଲା ବର୍ଷା ଛାଡୁନି ଆ ଆଉ ଏମିତି ହେଲେ ତ କ୍ଲାସ୍ କେମିତି ଆଉ ଯିବି କାଲି ମୁଁ ଜାଣିପାରୁନି କିଛି।
ଏବେ ବର୍ଷା ଛାଡ଼ିଯାଇଛି କଣ କ୍ଲାସ୍ କରିବେ ଆପଣ।
ମୁଁ କାଲି କ୍ଲାସ୍ କରିବିନି?
ଓ ହୋ କା କାଲି ମ୍ୟାଥ୍ କ୍ଲାସ୍ ଆପଣଙ୍କ ର ନା ହଁ। ଓ ହୋ। ଆ ବହୁତ୍ ହିଁ ଭଲ ପରୀକ୍ଷା। କେଜାଣି ପଢୁ ବହୁତ୍ ହିଁ ଭଲ ବିଷୟଟେ। ଆଉ ହଁ ହଁ।
ଆ ଆପଣଙ୍କ ତ କୋଶ୍ଚିନି ପାଇଯାଇ ଥିବ ଆମର ଆଉ କଣ ଅଛି ଆମେ ତ ଭାଇ ପାଡି଼ ପଢ଼ିବୁ ଯାହା ପଢିବ ଲେ ଲେଖିବୁ ନହେଲେ ଛାଡି଼କି ଆସିବୁ।
ଇଏ କି କଥା କୋଶ୍ଚିନ୍ ଆପଣ ପ୍ରଶ୍ନପତ୍ର ଜନ୍ମଜୟ ଭାଇଙ୍କୁ ମାଗି ନାହାନ୍ତି ମୁଁ କେମିତି ଜାଣିବି ଆପଣଙ୍କୁ ତ ଅଛନ୍ତି ପିଲା ଦେବାକୁ ବହୁତ୍ ହିଁ ପିଲା। ଆପଣ ଚିହ୍ନା ଜଣା ଆଉ ବହୁତ୍ ବି ବିଖ୍ୟାତ ପ୍ରସିଦ୍ଧ ଆପଣ ଆପଣ ମ୍ୟା
ପ୍ରଶ୍ନ ପତ୍ର ନେଇକି ପାଇଲା ପରେ ବି ଛାଡ଼ ଆଉ କଣ କରିବି ସେ କଥା କହିଲା ବେଳକୁ ବାଧୁଛି ଏ ବଢ଼ିଆ ହସୁଛନ୍ତି ଆଉ କଣ।
ଆ ମୁଁ ଆପଣ ଦୁଃଖୀ ହୁଅନ୍ତୁନି ମୁଁ ଆପଣଙ୍କୁ ପଠେଇଦେବି ଏବେ। ହଁ ମୁଁ ଜାଣିିନଥିଲି ମତେ ଲାଗିଲା ବୋଧେ ଓ ଆଉ ମତେ ଲାଗିଲା ଜନ୍ମଜୟ ଭାଇଙ୍କ ସହ ଆପଣଙ୍କ ବହୁତ୍ ଘନିଷ୍ଠ ସମ୍ପର୍କ।
କିଏ ମତେ ଆଜି ପର୍ଯ୍ୟନ୍ତ କେବେ କୋଶ୍ଚିନ୍ ଦେଇଛି।
ଆ ହଁ ସେ ଗୋଟେ ମତେ ସେମିତି ଅନଲାଇନ୍ ପ୍ଲାଟଫର୍ମ କଥା କହୁଥିଲେ ଆଉ କହୁଥିଲେ ମତେ ଅର୍ଥ ଦିଅ ମୁଁ ତମକୁ ସେ ଆପ୍ ବିଷୟରେ କହିବି ମୁଁ କହିଲି ଇଏ କି କଥା ଆପଣ ଯଦି ଆପଣଙ୍କ ଇଚ୍ଛା କହିବେ କହିବେ ନହେଲେ ନାହିଁ। ଆ ଆପଣ ଏମିତି ଅର୍ଥ ଅର୍ଥ ବହୁ
ଠାରୁ ପିଲାମାନଙ୍କ ଠାରୁ ଯୋଉ ପଇସା ନବା ଆଣିବା। ଏଇ ଯୋଉ ବେକାର ଜିନିଷ ଇୟା ଠାରୁ ଦୂରେଇ ରହିବା ସବୁଠାରୁ ଭଲ। ହଉ ଛାଡନ୍ତୁ ଆପଣଙ୍କ ଖିଆ ପିଆ ସରିଛି?
ନା ମୁଁ ଆଉ ଆଜି ସକାଳୁ କିଛି ଖାଇନି ଆଜି ଟିକେ ବାହାରେ ଫେରେ ଇଚ୍ଛା ହଉଛି ଆପଣ କେବେ ଆସନ୍ତୁ ଜେଜେ ଟିଫନ ସେଣ୍ଟର ସେଇଠି ମିଶେଇି ଖାଇବା କଣକହୁ
ହଁ ମିଶିକି ଖାଇବା ସେ ଜେଜେ ଟିଫିନ ସେଣ୍ଟରେ ଥରେ ଖାଉଥିଲି ମୋର ଯୋଉ ମାନେ ଅନଲାଇନରେ ଯୋଉ ପେମେଣ୍ଟ ଆପ ଟା ମୋର ସେଟା ଚାଲିଲାନି ଚାଲିଲାନି ତ ସେ ଲୋକଟା କହିଲା ଚାଲୁନିତ। ଖାଉଛୁ କଣ ପାଇଁ ହେଲା ଖାଉଥିଲୁ ପଇସା ଦେ। ମୁଁ କହିଲି ବାପାଙ୍କଠାରୁ ନେଇଯିବ ଆଉ ନା ତୋ ବାପା କିଏ ତାକୁ ମୁଁ ଚିହ୍ନିନି। ଏମିତି କହିଲେ ମତେ ବହୁତ ବାଧିଲା ତ ବାପାଙ୍କୁ ଫୋନ କଲି ବାପା ତାପରେ ଗାଡି ଆଣିକି ଆସିକି ପଇସା ଦେଲେ। ତା
ଓହୋଉ ସେ ସେ ଚିହିଁଲେ ଦା ଚିହ୍ନିଲେନି।
ହଁ ତାପରେ ଚିହ୍ନିଲା ତାପରେ ଚିହ୍ନିଲା କିଏ ଲୋକ ଟା ମତେ ପଇସା ଦେଲା ବୋଲି।
ଓ ଆ ସ୍ଵାଦ କେମିତି ରୁହେ ତାର?
ହୁଁ ହୁଁ ଏଇ ଆଖପାଖ ସୌମ୍ୟ ଭାଇଙ୍କ ଦୋକାନ ଠାରୁ ତ ତାଙ୍କର ବହୁତ ଭଲ ଲାଗେ।
ଏହେ ଆପଣ ସୌମ୍ୟ ଭାଇଙ୍କ କଥା ଆଉ କାଇଁ କହୁଛନ୍ତି। ସେଠି ଅସନା ଲୋକ ଲାଗନ୍ତି ମତେ ତାଙ୍କର
ଆମେ ଯୋଉ ଭୋଜି କ ଆମେ ଶୁଣୁନାହାନ୍ତି ଆମେ ଯୋଉ ଭୋଜି କରିବାକୁ ଯାଇଥିଲେ। ତ ସୌମ୍ୟ ଭାଇ ଗୋଟେ କାଳିଆ କଡେଇ ଗୋଟେ ନେଇକି ଯାଇଥିଲେ। ଯାହାକୁ ମହାନ୍ତି ପାଇଗଲା। ଖାଇବା ଆରମ୍ଭରୁ ଖାଇବା ଶେଷ ଯାକେ ଗଲା ଘଷୁଛନ୍ତି। ତା କାଳିଆ ଛାଡୁନି ମନ ଅଛି ତ? ଭାଇ ବିଶ୍ୱାସ କର ସେଦିନ ମୋର ଭାଇ ମନରେ ଯାଉନି। କହ୍ନାକୁ କହିଲି ଆରେ କା କାହ୍ନା ନୂଆ ବାଇକି କିଣଥିଲା ନା ଖାଲି ଚଲେଇବାକୁ ଖାଲି ତତ୍ପର। ତ ମୁଁ ତାକୁ କହିଲି ଆରେ ଗୋଟେ ସରଫ ଗୁଣ୍ଡ ଗୋଟେ ଆଣିଲୁ। ସେ କହିଲା ହଁ ହଁ ଏବେ ଯାଇକି ଆଣିକି ଆଉଛି। କହିକି ଏବେ ଯାଇକି ସିଏ ଘଣ୍ଟେ ଘଣ୍ଟେ ଯାକ ହେଇଥିଲା ଆମ ଭାଗ୍ୟ ଭଲ ସେଠି ଆଗରୁ ଯୋଉମାନେ ଫିଷ୍ଟି କରୁଥିଲେ ସେ ସେମାନେ ତାଙ୍କର ବାସନ ମଜାଦରେ ଫୋପାଡି ଦେଇ ପଳେଇଛନ୍ତି। ମହାନ୍ତି ତାକୁ ବାଲିରେ ଗୋଳେଇ ଗାଳେଇକି ଘସି ତା ଘସୁଛି ଘସୁଛି ଘସୁଛି ଆମ ଖାଇବା ଆରମ୍ଭ ଠୁ ଖାଇବା ସରିଗଲା।
ଆପଣ ହା ଟିକେ ବୋହି ଯାଉଛନ୍ତି। ଭାବନାରେ ଆପଣ ହେ ବୁଝିପାରୁଛି ଆପଣ କହି ଦଉଛନ୍ତି ବେଳେ ବେଳେ। ଟିକେ ସେ ଦିନ ବି ସେୟ ହେଇଥିଲା। ଟିକେ ବୋଧେ ଆ।
ହଉ ହଉ ଆପଣ କୁହନ୍ତୁ କୁହନ୍ତୁ। କିଛି କହିବାର ଥିବା ଆପଣ କୁହନ୍ତୁ।
ହଁ ଆ ନା ମୁଁ କହୁଛି ମୁଁ ଆପଣଙ୍କୁ ଠିକ ଠାକ୍ କ୍ଵାଣ୍ଟିଟି ଦେଇଥିଲି। ଭାତ ଯେତିକି ହବା କଥା ଚିକେନ ହ ଯେତିକି ହବା କଥା କିନ୍ତୁ କେତେକ ମାଙ୍କଡ ଲୋକମାନେ ସେଥିରେ ସ କୃତ ହେଇ ସେ କହିଲେ ଆମକୁ ଆହୁରି ଭା ଦରକାର ଆମେ ଭାତ ଘରକୁ ନେଇକି ଯିବୁ ତ ବହୁତ ହିଁ ଭଲ ଲାଗିଲା ମତେ ସେ ଦିନ ଆଉ ମତେ ଭୋଜି କରିବାକୁ ଆପଣସହ ବି। କଲେ ବି ଇଚ୍ଛା ହଉଛି ତ ମୁଁ କଣ କରିବି?
ହଁ ନାଇଁ ନାଇଁ ମୁଁ ଭାବୁଛି ଥରେ ଏଥର ଭୋଜି କରିବା ତ ଭାତ କରିବାନି କେତେ ଭାତ ନଷ୍ଟ ହେଲା ନା ଘରକୁ କ ଆଣି ହେଲା ନା ସେଠି ଖାଇ ହେଲା। ଘରକୁ ଆଣିବାର ମୋର ଇଚ୍ଛା ଥିଲା। କିନ୍ତୁ ମାନେ ଆପଣ ଯୋଉ କହିଲେନି କି ମାଙ୍କଡ ଲୋକ। ତାଙ୍କର ମାଙ୍କଡ ଲୋକଙ୍କ ମାଙ୍କଡ ବୁଦ୍ଧି। ତ ସେମାନେ ଆମକୁ କଣ କହିଲେ? ସେମାନେ କହିଲେ କି ଆଉ ମଶାଣି ଟା ମଶାଣିରୁ ତମେ ଘରକୁ ନେଇକି ଯିବ ଯମା ତାକୁ ନେଇକି ଯାଆନି ଏଇଠି ଫୋପାଡି ଦିଅ ହେଲା ତ ଏମିତି ଯୋଉ କଥା ତା କଲେ ତ ମନୁକୁ ଗୋଟେ ପାପ ଛୁଇଁଲା। ମାନେ ମଶାଣିରେ ଖାଇବା ପାପ ନୁହଁ ମଶାଣି ରୁ ଘରକୁ ନେଇଯିବା ପାପ।
ହଁ ମଶେଣୀ ନଥିଲା ବୋଧେ ବି ସେ ଯାହାବି ଥିଲା ତ ଭାତ ତ ଭାତ ନା। ହଉ ହୁଅ ଲକ୍ଷ୍ମୀ ତୋ ମଶାଣୀ ଆଉ ହଁ ମଣ୍ଡେଶ୍ଵର ରାକ୍ଷସି ସମସ୍ତଙ୍କ ଘରେ ଅଛନ୍ତି ଆଉ। ଆପଣ ଜାଣିପାରୁଚନ୍ ଆଉ ତ ଏମିତି କହିଲେ କେମିତି ହବ।
ମୁଁ ବୁଝୁଛି ଆପଣଙ୍କର କଥା ବୁଝୁଛି। ଆଉ ଆପଣଙ୍କ ଦୁଃଖ ବୁଝିପାରୁଛି। କିନ୍ତୁ କଣ କରିବା। ଆମେ ଯେହେତୁ ଠିକ ପରିମାଣର ନେଇଥିଲେ ମାପି ଚୁପିକି କିନ୍ତୁ ସେମାନେ ଯେହେତୁ ମାନେ ତାଙ୍କର କଣ ତାଙ୍କର ହିସାବ ଗୋଟେ ଅଲଗା ନଷ୍ଟ କରିବା ତା ଙ୍କର ଟିକେ ବୁଦ୍ଧି ଥିଲା ତ ନଷ୍ଟ କରିଦେଲେ ଆଉ କଣ କରିବା
ଆଉ ଆପଣ ଚିକେନ୍ ଚି ଚିକେନ ଖାଇଲେ ଯୋଉ ସେଥିରେ ମସଲା ଆପଣ ଦେଖିଲେ କେତେ ପରିମାଣ ଥିଲା। ତ ଏତେ ବି ଭଲ ଲାଗୁନଥିଲା ମସଲା ବହୁତ ହିଁ ଥିଲା। ଆଜ୍ଞା
ହେଲା ପରେ ବି ତକା ମାନେ ତକାରୀ ଟା ମିଡିୟମ ଥିଲା ମାନେ ଭଲ ଲା ହଉଥିଲା ଏତେଟା ବି ଭଲ ନାହିଁ ମାନେ କହିପାରିବନି ପୁରା ଯେମ ତି ମାନେ ସବୁବେଳେ ସୁସ୍ୱାଦୁ ହେଇଥିଲା ତ ସେମିତି ମୁଁ କହିଲେ ମାନେ ଖରାପ ହବ କିନ୍ତୁ ଚଳିଳା ଭଳିଆ ହେଇଯାଇଥିଲା।
ସ୍ଵାଦ ପାଇଁ ସେ ମସଲା ବହୁତ ପକେଇ ଦେଇଥିଲେ ତ ମସଲା ଟିକେ କମ ଥିଲେ ଭଲ ଲାଗିଥାନ୍ତା ବତ
ହଁ ତାପରେ ବି ସିଏ ଯୋଉ ଭାଇ ଯେ ଥିଲେ ମାନେ ମୁଁ ତ ମାନେ ଆମ ଘରେ ଏ ତେ ରୋଷେଇ ଦେଖିଚି ବାପା କରନ୍ତି ବୋଉ କରନ୍ତି ବେଳେ ବେଳେ ଭଉଣୀ ବି କରେ ମୁଁ ଏତେ ରୋଷେଇ ଦେଖ ଖିଚି ମାନେ ସେ ଏ ସୋରିଷ ତେଲ ଟିକେ ପଡିବ ତାପରେ ରଫାଇନ୍ ତେଲ ଟି ଟିକେ ପଡିବ ଏମିତି କିଏ ପକାଏ ମୁଁ ନୂଆ ଦେଖୁଛି ତେମେ ତା ଆଇଦର ସୋରଷ ତେଲ ପ କେଇ ରୋଷେଇ କରିବ ନହେଲେ ରିଫାଇନ ତେଲ ପକେଇ ରୋଷେଇ କରିବ ଏଥିରୁ ନାଇଁ ନା ଏଥିରୁ ପାଆଁଶହ ପକା ସେତିରୁ ଲିଟର ପକା ଇଏ ମାନେ
ନା ଇଏ କିଛି ବୁଝିବା କଥା ନୁହ ଆ ପଣ ପାଁଶହ ସୋରିଷ ତେଲରେ ବି କରିପାରିଥାନ୍ତେ ବହୁତ ହିଁ ଭଲ ବାସ୍ନା ହେଇଥାନ୍ତା। ସେ ସୋରିଷ ତେଲର ଆଉ ବହୁତ ଭଲ ଲାଗି ଥାଆନ୍ତା।
ଆଚ୍ଛା
ଆପଣ ଦେଖିଲେ ଯେ ଚିକେନ ଗୁଡା ବଳିଲା ଆଉ ମୁଁ ତ ଖାଇନି ଆପଣ ଦେଖିଥିବେ ମୁଁ ଟିକେ ପାଟିରେ ମାରିଛି ମୁଁ ଫୋପାଡ଼ି ଦେଲି ତାକୁ ସେତେ ଭା ତ ଆଉ ଯାହାବି ମୋ ଇଚ୍ଛା ହେଲାନି ଆଉ ଖାଇବାକୁ ନା ମାଉଁସିଆ ନା ନା ମାଉଁସିଆ ନୁହେଁ ସେ ଟିକେ ଆର୍ ଯୋଉ ଗ୍ୟାସ୍ ହେଇଯାଇଥିଲା ବୋଧେ ଖାଇବାକୁ ଇଚ୍ଛା ହଉନଥିଲା ଆହୁରି ସେ ଲେଟରେ କିଏ ଖାଇ
ଆଉ ସେମାନେ ତ ଦି ଜଣ ସେମାନେ ବି କଣ ଚିକେନ ଖାଆନ୍ତିନି ନା କଣ।
ହଁ ସେ ତାଙ୍କର ଭେଜ୍ ଥିଲା। ଆ ମହିଳା ଦି ଜଣଙ୍କର ଆଉ ଆମର କାଦିରି ଯୋଉ ପୁରୁଷ ସେ ତ ଅ ଆଉ ବ୍ରହ୍ମାଣ୍ଡ ଖାଇଯିବେ। ସେ ଖାଇଗଲେ
ହଁ ହଁ ତାପରେ କେତେକ ପ୍ରାଣୀ ଏମିତି ବି ଥିଲେ ଯିଏ କି ମାନେ ଘରକୁ ପୁରଇକି ପାର୍ସଲ ନେଇଗଲେ ହଁ ହଁ ଏବେ ମୋର ମନ ପଡୁଚି।
ତା ସେମାନଙ୍କ ଭିତରେ ଆମେରିକା ଆଉ ବେହେରା ଭାଇ ଆମର
ହଁ ସିଏ ମାନେ ସିଏ ବହୁତ କାମ କରୁଛନ୍ତି ଆମ ପାଇଁ। ସେ ଗଛ ମୂଳେ ଯାଇ ଫଟୋ ଉଠେଇବା ଗଛ ମୂଳେ ଯାଇ ଫଟ୍ ଫଟୋ ଉଠେଇବା ପାଣି ପାଇଁ ଡାକିଲା ବେଳକୁ ଲୁଚିକି ଫୋନରେ ଯାଇ କଥା ହେବା ବହୁତ କାମ କରୁଛନ୍ତି ସେମାନେ।
ହଁ ଆଉ ସେମାନେ ଆ ମୁଁ ତ କିଛି ଏକ୍ସପେକ୍ଟ କରିଥିଲି ଆମର ଆମେରିକା ଭାଇ ସେ ଯେହେତୁ ଗୁ ଚୁପ୍ ଦୋକାନ କରିଛନ୍ତି କିଛି ଗୋଟେ ସାହାଯ୍ୟ କରିବେ ରୋଷେଇ ବି
ଆରେ ମତେ ଲାଗିଲା ଭାଇ ସେ ଗୁ ଚୁପ୍ ବେପାର କରୁଛି ମାନେ ପିଆଜ କୁ ଧଡା ଧଡ କାଟିଦବ ଭାଇ ଆମ ରୋଷେଇ ସାଙ୍ଗେ ସାଙ୍ଗେ ସରିବ। ସିଏ କ ଭାଇ କହୁଛି ପନିକି ଧରା ସିକିିନି ସିଏ କହୁଛି ମତେ କିଛି ଆସିବନି। ସେଦିନ ମୁଁ ତାକୁ ଗୁପଚୁପ୍ ଦୋକାନକୁ ଗଲି ଭାଇ ପାଞ୍ଚ ମିନ୍ଟି ହେଇନି ପିଆଜ ଗୁରା କାଟିକୁଟିକି ଭାଇନା ଦଶ ଟଙ୍କା ହେଇଗଲା। ଆରେ ଭାଇ କହନି କହନି
ତାଙ୍କର ଟିକେ ରଙ୍ଗ ବଦଳୁ ଆ ସେ ଟିକେ ଫରେନର୍ ତ ତ ଚଳିବ ସେ ଆ କିଛି କହିହବନି ଆଉ ସିଏ ସମସ୍ତେ ତାଙ୍କ ତାଙ୍କ ଇଚ୍ଛା ଆଉ ସେଇଗୁରାକ କରି ଆମେ କାଇଁ ରିସ୍ ନବା।
କାରଣ ଆମେ ଯେହେତୁ ଭବୁ ଶୁଣନ୍ତୁ ଆମେ ଯେହେତୁ ସବୁ ବୁଝାବୁଝି କରୁଥିଲୁ ଯୋଗାଯୋଗ କରୁଥିଲୁ।
ହଁ।
କିଣା କିଣି ଠାରୁ ଆରମ୍ଭ କରି ବାକି ଯାହା ସବୁ ସବୁ ଆମେ ଯେହେତୁ କରୁଥିଲୁ। ତ ତ ସବୁ ଦାୟିତ୍ଵ ଆମରି ମୁଣ୍ଡ ଉପରେ ଥିଲା ବୁଝିଲେ?
ହଁ ଆଉ ତାଙ୍କୁ ବୁଝେଇକି ଆଣିବା। ତାଙ୍କୁ ମନେଇବା ଆଉ ତାଙ୍କଠୁ ଦୁଇଶହ ଟଙ୍କା ଭଲସେ କାଢିଆ ତାପରେ ଯଦି ନ ହଉଛେ ଭଲ ଭଲ କଥା ଶୁଣିବା ତାଙ୍କଠୁ। ଆ ନାଇଁ ସେ ଭଲସେ ତ କାଢୁ ନଥିଲେ ତ ହଁ ଆଉ ଭଲ ଭଲ କଥା ତାଙ୍କୁ ଟିକେ ଶୁଣିବାକୁ ପଡୁଥିଲା ଆମର ଜ୍ୟୋତି ଭାଇ ଯୋଉ ଅଛନ୍ତି?
ଅଛନ୍ତି ସେ ତ କଣ ଗ୍ରୁପ୍ ରୁ ଲେ ହଁ ହଁ ମୁଁ ତାଙ୍କୁ ଭାଇ ପର୍ସନାଲି ମେସେଜ କଲି ମୁଁ କହିଲି ଆଉ ଭାଇ ଆମେ ଗୋଟେ ବନ୍ଧୁମିଳନ ଗୋଟେ କରୁଚୁ ଭୋଜି ଭାତ ତ ହବ ଚିକେନ୍ ହବ ସାଧା ଲୋକଙ୍କ ପାଇଁ ଅଲଗା କିଛି ଆଇଟମ୍ ହବ ମାନେ କୋବି ଫୋବି ହବ ଆପଣ ଆସି ରିବେ ନା ହଁ ମୁଁ ଆସିବି ମୋ ପାଇଁ ପଇସାଟା କିଏ ଦଉଛି ତମମାନଙ୍କ ଭିତରୁ ମାନେ ମୁଁ କହିଲି ଥାଉ ତମେ ଆସନି କହି କାଟିିଦେଲିି। ମାନେ ସିଏ ମାନେ ନିଜ ଦୁନିଆରେ ନିଜ ଅଛନ୍ତି ସିଏ ବୁଝୁଛନ୍ତି ସିଏ ମାନେ ପୁରା ଖୁସି ହେଇଗଲା ଯାହା ହଉ ମତେ ଭୋଜି ପାଇଁ ଡାକୁଛନ୍ତି ମୋ ପାଇଁ ପଇସା ବି କିଏ ଦେବେ ଆରେ ବା।
ହଁ ଆପଣ ଯାହାଠୁ ଭଲ ଆପଣ ଯଦି ତାଙ୍କୁ ପଚାରି ପାରିବେ
ଆପଣଙ୍କ ବାପା ମା ଆପଣଙ୍କ ପାଇଁ ଯେମତି ବିଲ୍ ପାଇଁ ପଇସା ମାଗୁନାହାନ୍ତି ଆମେ ତ ବାପା ମା ନୁହନ୍ତି ତ ଆମକୁ ମାଗିବାକୁ ପଡିବ। ନାଇଁ ଯଦି ବି ଆମକୁ ହଁ ଆମେ ଦେଇଥିଲୁ ତାହେଲେ ଆମକୁ ବାପା ମା ଭାବରେ ସ୍ଵିକାର କରିଦିଅନ୍ତୁ।
ହଁ।
ସେଇ କଥା।
ହଁ କ୍ଷମା କରିବେ ଆ ଖାଇବାର ଅଛି ତ ମୁଁ ଆପଣଙ୍କୁ ପରବର୍ତ୍ତୀ ସମୟରେ ଯୋଗାଯୋଗ କରିବି।
ହଁ ଠିକ୍ ଅଛି କିଛି ଅସୁବିଧା ନାହିଁ।